ହାଲୋ।
ହଁ ଭାଇ ଖାଇଲଣି?
ହଁ
କଣ ଖାଇଚ ଆଜି ସକାଳୁ?
ଏଁ-ଏଁ-ଏଁ ଖାଇଛି-ଇ-ଇ ପଖାଳ ଆଉ।
ପଖାଳକୁ ଆଉ କଣ?
ଖାଇଚି-ଇ-ଇ ପଖାଳକୁ-ଉ-ଉ ଥିଲା ଘରେ ବାସି ଚିକେନେ। ଆଉ ମଟନ ତାପରକୁ ଥିଲା ଖଟା। ତାପରକୁ ପାସ ମିଚର।
ଆଚ୍ଛା କାଲି କଣ ମ୍ୟାରେଜ୍, ମ୍ୟାରେଜ୍-ମ୍ୟାରେଜେ-ଏ-ଏ ବାହାରଘର ଫାହାଘର କଣ ଭୋଜି ଫୋଜି ଥିଲା କି?
ନାଁ ମ।
ଆ ଏତେ ଆଇଟମ୍ ତମ ଘରେ କରିଚନ୍ତି?
ଏରା ମଗା ହେଇଥିଲା କାଲି।
ଓହୋ ଆଚ୍ଛା ହୋଟେଲରୁ ମଗେଇ ତାହେଲେ ଖାଉଚ ନା କଣ?
ହୁଁ।
ଆଚ୍ଛା ତାହେଲେ ସକାଳୁ ଏତେ ସବୁ ଖାଇସାଇଲଣି?
ହୁଁ।
ଆଚ୍ଛା ଆଉ ଗାଧୁଆ ଫାଧୁଆ କଣ କରିଚ ନାଁ ନାଇଁ?
ଗାଧୁଆ ଫାଧୁଆ ଏଇନା ଯୋଉ ଖରା ଦଉଚି ଏଇନା କିଏ ଗାଧୁଆ ଫାଧୁଆ କରିବ ମ। ଏ ଝାଳରେ ସବୁ ବୋହି ଆସିବ ଆଉ।
ହଁ ହେଟା ଠିକ୍ କଥା ଖରା ତ ଜବର ଦଉଚି ପାଗଟା ଠିକ୍ ଥିଲା ମଝିରେ ମଝିରେ ଭଲ ପାଗ ଦଉଥିଲା ଏବେ ଖରା ଜୋରରେ ଜୋରରେ ଦଉଚି ଯେ ଏଇନା ବାହାରକୁ ତ ବାହାରି ହଉନି ଯୋଉ ଖରା ଦଉଚି।
ହଁ।
ଜବର ଖରା ଦଉଚି ଛୁଆ ତ ଏଇନା ଏଇ ଖରାକୁ ଡରି କି ଆଉ ବାହାରକୁ ବି ବାହାରୁ ନାହାନ୍ତି। ଯୋଉ ଲୋକ କାମକୁ ବି ଯାଉଥିଲେ ସିଏ ବି ଏଇନା ଡରିକି ଦି ଚାରି ଦିନ ହେଲା ଏବେ କାମକୁ ଯାଉନାହାନ୍ତି। ଖରା ତ ଯେମିତି ହଉଛି ଯେ, ଆଉ କଣ କରିବେ।
ହୁଁ।
ଆଚ୍ଛା, ତାହାଲେ ଭାଇ କୋଉଠି ଗାଧୁଆ ପାଧୁଆ କଣ କେମିତି କରୁଛ ତମର?
ଆମର ଗାଧୁଆ ପାଧୁଆ ଆମର ତ କହିବାକୁ ଗଲେ, ଆମ ଗାଁଆରେ ବହୁତୁ ସାରା ପୋଖରୀ ବି ଅଛି।
ଆଚ୍ଛା।
ଇଏ ପୋଖରୀ ଆଉ ଧନେଇ।
ହଁ।
ଏମିତି ଅଛି ବହେ, ମାନେ ପାଞ୍ଚଟା କି ଛଅଟା ଭଳିଆ ପୋଖରୀ ଅଛି। ଆଉ ଧନେଇ ଗୋଟେ ଅଛି, ନଦୀ ଗୋଟେ ଅଛି।
ଆଚ୍ଛା।
ବଡ଼ ନଦୀ।
ଆଚ୍ଛା, ନଦୀ କୂଳିଆ ଛୁଆ ତାହେଲେ ତମେ ଆଉ।
ଆଁ?
ନଦୀ କୂଳିଏ ଛୁଆ ତାହେଲେ ତମେ ଆଉ।
ନଦୀ କୂଳିଆ ବି କୁହନି, ସମୁଦ୍ର କୂଳ ବି ଆମର ଅଛି ଆଉ ଚାରି ପାଞ୍ଚ କିଲୋମିଟରରେ।
ନାଇଁ ମ।
ହଁ।
ସମୁଦ୍ର ବି ତାହେଲେ ତମ ଆଖାପାଖି, ତାହେଲେ ତମେ ଲୋକାଲ ସମୁଦ୍ରରର ଆଉ।
ହଁ।
ଅ ହଁ, ତାହେଲେ ହେଇଠି ମଜାମସ୍ତି ତ ସବୁ ସାଙ୍ଗସାଥି ଯାଇକିନା ମଜାମସ୍ତି ତମେ କରୁଥିବ ହେଠି।
ହେରା ଆମର ଅଭ୍ୟାସ ହେଇଗଲାଣି ବାହାର ଲୋକ ଯିଏ ଆଉଚନ୍ତି ମଜାମସ୍ତି କରିବାକୁ। ସେ ସଦାବେଳେ ସିଏ ସେ ଗୁଁ ଗୋଟେ କାମ କଲେ ଆମର
ତମେ ତ ଯେହେତୁ ବଡ଼ ବଡ଼ ବି ହେଇଗଲାଣି ତ ଛୋଟ ବେଳଠୁ ବୁଲି ବୁଲିକି ତମକୁ ସେ ମଜା ମିଳୁନଥିବ?
ହଁ।
ଏବେ ଯିଏ ନୂଆ ନୂଆ ଯାଉଥୁବ ତାକୁ ଭାରି ମଜା ଲାଗୁଥିବ କି ଏଟା ଆମ ଅ ଅ ଜେଗା ଯଦି ହେଇଥାନ୍ତା କି ଆମ ଘର ପାଖ ଖାପାଖି ହେଇଥାନ୍ତା ଆମେ ମଜା କରିପାରିଥାନ୍ତୁ।
ଅଁ କେଁ ତାଙ୍କର ଏରା ଲୋକାଲ ଲୋକଙ୍କର ସେମିତି କିଛି ନାହିଁ।
ହଁ ସିଏ ତ ଛୋଟ ବଳୁ ଦେଖି ଦେଖି ଆଉଚନ୍ତି ନା। ଛୋଟ ବଳୁଠୁ ଦେଖି ଦେଖି ଆଇଲେ ତାଙ୍କୁ କଣ ଆଉ ମଜା?
ଆଉ ଆପଣଙ୍କ ଆଡ଼େ କେମତି କଣ ସେୟା ଅଛି ନାସ କଣ କେମିତି କଣ ସବୁ ଗାଧେଇବା ପାଇଁ?
ପୋଖରୀ ଫୋଖରୀ ବହୁତୁ ଗୁଡାଏ ଅଛି ମାଛ ଚାଷ ବି ଇଆଡ଼େ ହୁଏ ଆମର ଟିକେ ଫସଲ ଫସଲକୁୁ ଟିକେ ଲୋକ ଅନାନ୍ତି। ତ ମାଛ ଚାଷ ହୁଏ ଏପଟେ କୋବି ଫୋବି ବହୁତୁ ଫଳମୂଳ ବି ଏପଟେ ହୁଏ। ଆଉ ଏପଟେ କଦଳୀ ବଗିଚା ବି ଆମର ଅଛି। କିନ୍ତୁ ବହୁତୁ ଗୁଡ଼ାଏ ଅଛି ତ ଆମର ଏ ସାଙ୍ଗସାଥି ମିଶିକି ସବୁ ଯାଉ ନଦୀକୁ ଗାଧେଇବାକୁ ଆମର ନଦୀ ଛୋଟ ଟୋ ନଦୀ ଟେ ଅଛି।
ହୁଁ।
ଛୋଟ ନଦୀ ଟେ ଅଛି ସେ ପାଣ ଟା ଯାଉଚି ସିଆଡ଼େ ଛୋଟ ନଦୀ ଟା ଆମର ଅଛି ସେଠି ଆମର ଯୋଉ ଚକାର ଟିଉ ଯୋଉରା
ହଁ।
ସେଇ ବଡ଼ ଟାକ୍ ଟର କିମ୍ବା ଟ୍ରକର ଟିୟୁ ନେଇକି ଆମର ଯାଆନ୍ତି ସେଇ ନଦୀକୁ କିମ୍ବା ପୋଖରୀ ବଡ଼ ପୋଖରୀ ବି ଆମର ଅଛି।
ହୁଁଅଁ
ସେଠି ସାଙ୍ଗସାଥି ଦଶ ବାର ଏନ୍ତି ମିଶିକି ଯିବେ। ତ ହେଠି ମିଶିକି ଯାଇକିନା ଗାଧୁଆ ପାଧୁଆ କରି ଭାରି ମଜାମସ୍ତି କରି ହେଠି ନେଇକି ଆମର ଆମ୍ବ ମାନେ ଆମ୍ବ ସିଜନରେ ଆମ୍ ବେ କିମ୍ବା କୁରକୁରି ଆ ଏମିତି ସବୁ ଜିନଷ ନେଇକି ଯିବେ ହେଠି ଇ ଇ ମାନେ ଖାଇ ପିଇକି ତାଙ୍କର ଗାଧୁଆ ପାଧୁଆ କରିକି ମଜାମସ୍ତିରେ ଆସିବେ।
ହୁଁ ଆମ ଆଡ଼େ ବି ସେମିତି ନିଅନ୍ତି ଆମ ଆଡ଼େ କିନ୍ତୁ ଗୋଟେ ଏଠି ଇଁ ଇଁ ସବୁ ଆମେ ଡ୍ରମ ଅ ଅ ରେ ବନାନ୍ତି ଗୋଟେ ବୋଟୋ।
ଆଚ୍ଛା।
ସେ ଯୋଉ ଡ୍ରମ୍ ତ ତଳେ ଥିବ ଉପରେ ଗୋଟେ ପ୍ଲାଏ ବାଡ଼େଇ ଦେବେ
ଆଚ୍ଛା।
ହୁଁ ବାଡ଼େଇଦେଲା ପରେ ତାକୁ ଉପର ବ ଅଁ ତା ଉପରେ ମାନେ ଘର ଟାଇପ୍ ର କରିଦିଅନ୍ତି।
ହଁ ହଁ।
କରଦେଇକି ତାକୁ ନଦୀ କୂଳକୁ ନେଇକି ଯାଆନ୍ତି।
ଆଚ୍ଛା।
ତା ଉପରେ ଏ ଏ ଏ ବସନ୍ତି ବସିକି ଇ ୱେ ଏପଟରୁ ହେପଟ ଯାଆନ୍ତି ମଝିକୁ ଯାଇଁକି ଡେ଼ଁଇବେ ସବୁ।
ଆଚ୍ଛା
ଡ଼େଇଁକି ଉଁ ଉଁ ଡ଼େଇଁକି ପୁରା ମଜା କରିବେ ମଜା କରସାଇଲା ପରେ ଆସନ୍ତି ଆମର ଏ କରେ ସବୁ କଣ ଚାଷ କହିଲ ଡ୍ରା ଗନ ଫ୍ରୁଟ ଆଉ ଅଙ୍ଗୁରୁ।
ଯୋଉଟାକି ରେୟର୍ ସେପଟ ତମର ଚାଷ ହୁଏ ଆଉ।
ହଁ ଅଙ୍ଗୁରୁ ଆଉ ଯୋଉ ଆମ୍ବ ଏଟା କଣ କହିଲ ଜାପାନିସ୍ ଆମ୍ବ। ଏଇ ଯୋଉରା ପୁରା ମିଠା।
ଆଚ୍ଛା ଆଚ୍ଛା ହଁ ହଁ ଜାଇଁଲିି ତା ଭିତରେ ଟାଙ୍କୁଆ ତାର ମଞ୍ଜି ନଥିବ ଭିତରେ।
ନାଇଁ ଟାଙ୍କୁଆ ବଡ ଟାଙ୍କୁଆ ବୋହୁତ ମିଠା ବି ହେରା।
ଚ୍ଛା।
ତାର କେଜି କେତେ ଜାଣିଛନ୍ତି?
କେତେ କହିଲ?
ତା କେଜି ହେଲା ତିନି ଲକ୍ଷ ଟଙ୍କା ଗୋଟେ କେଜି କୁ।
ହେ ଭାଇ ତାହେଲେ ତମେ ହିଆଡେ ସବୁ ମାଲା ମାଲ ଟିକେ ଲୋକ ଥିବ।
ନାଇଁ ଏରା କିଛି ଲୋକ ହିଁ କେବଳ କରିପାରୁଛନ୍ତି ଆଉ ସମସ୍ତେ ଏରା କରି ପାରୁନାହାନ୍ତି ସମସ୍ତେ କଣ ସବୁ ସକ୍ଷମ
ଅ ହଁ ହଁ।
ହୁଁ ଆଉ ଆପଣଙ୍କ ଆଡ଼େ କେନ୍ତି କଣ?
ହଁ ଇଆଡ଼େ ଆମର ବିଲ ହଁ ଆମର ଦାମିକିଆ ହେନ୍ତି କିଛି ନାହିଁ ଆମେ ତ ଏମିତି ବାକି ଯେମିତି ଛୋଟ ମୋଟ ଗାଁ ଯେମିତି କି ଆମର ସେନ୍ତି ଛୋ ଟ ମୋଟ ଗାଁ ଟେ।
ଥ।
ତ ଇଆଡ଼େ ବିଲ ବାଡ଼ି ଟିକେ ଅଧିକା ହୁଏ ତାପରେ ଆମର ଫସଲ ହୁଏ ତାର ଫସଲ ପରେ ଆମର କଦଳୀ ଗଛ ଫଛ ସବୁ ଲାଗିଛି ପ୍ରବଳ ବଗି ଜା ବୋହୁତ ଗୁଡ଼ାଏ ବଗିଚା ଅଛି ଆମ୍ବ ବଗିଚା କଦଳୀ ବଗିଚା। ତ ହେନ୍ତି ଲେମ୍ବୁ ଅ କମଳା।
ହୁଁ।
ଏନ୍ତି ବୋହୁତ। ତୁ ଗୁଡ଼େ ବଗିଚା ଆମର ଅଛି ସେ ବଗିଚାରୁ କିଛିଟା ଲୋକ ତାଙ୍କର ଘର ପରିବାର ଚଳଉଛନ୍ତି।
ହୁଁ।
ଆଉ କିଛିଟା ବିଲରେ ବି ଘର ପରିବାର ଚଳଉଛନ୍ତି।
ହୁଁ।
ଏନ୍ତି ଚାଲୁଛି ତ ଏ ଦୁନିଆରେ ଯେନ୍ତି ଚାଲିବା କଥା ସେମିତି ଚାଲ୍ ଚି ବାକିି ଆମର ଛୋଟ ଜାଗାଟା।
ହୁଁ।
ଆଉ ହେନ୍ତି ସ୍କୁଲ ବି ଆମର ଟିକେ ଦୂରରେ ଅଛି। ଯେହେତୁ ଛୋ ଟ ଗାଁ ଟି ଆଉ ଏନ୍ତି ପୂଜା ପର୍ବ ବି ସେମିତି ନର୍ମାଲ ହୁଏ ଏତେ ଧୁମଧାମ ରେ ହୁଏନି ଆମର ଇଆଡ଼େ।
ହୁଁ ଆମର କିନ୍ତୁ ଏକର ସବୁ -ସବୁଠୁ ଅଲଗା। ଆମର ଏଠି ଅଙ୍ଗନବାଡ଼ି ଠୁ ନେଇକି
ଆଚ୍ଛା।
ପୁରା କଲେଜ ପର୍ଯ୍ୟନ୍ତ ଗ୍ରାଜୁଏସନ ପର୍ଯ୍ୟନ୍ତ।
ଆଚ୍ଛା।
ସବୁ ଏକରେ ମିଳିଯିବ ତାପରେ ବି ଯିଏ ଡିପ୍ଲୋମା କରିବାକୁ ଚାହୁଁଛି ସେ ଡି ପ୍ଲୋମା କରିବ ଯିଏ ଆଇଟି ଆଇ କରିବାକୁ ଚାହୁଁଛି ସେ ଆଇଟି ଆଇ କରିବ। ଯେ ହଁ ଯେ କମ୍ପ୍ୟୁଟର ସାଇନ୍ସ କରିବାକୁଛନ୍ତି ସେ କମ୍ପୁଟର ସାଇନ୍ସ କରିବ।
ଆଚ୍ଛା।
ହେଲା ଆଉ ଷ୍ଟାଡିୟମ ବି ଗୋଟେ ଅଛି ଏକରେ ଯେ ଖେଳିବାକୁ ଚାହୁଁଚି ତା ଆକାଡେମିକ ଜଏନ କରିପାରିବ ଖେଳିପାରିବ। ତାପରେ ବି ଆମର ଏକର ବୋହୁତ ସାରା ଏମିତି ଜିନିଷ ଅଛି ପାର୍କ ବି ଅଛି। ଆଉ ଅଛି ଗୋଟେ ଭଲ ମାନେ ସର୍ଭିସଟେ ଅଛି ମାଲିଶ ସର୍ଭିସ୍। ମାନେ ଯାହାର ମାନେ ଗୋଡ ହାତ ବିନ୍ଧୁଥିବ ଯାହାର ସେ ଯାଇଁକି ସେପଟେ ମାନେ ଖଟିଲା ଦିନ ସାରା ମାନେ ଗୋଡ ହାତ ବିନ୍ଧୁଛି ସେ ସେଇ ଯୋଉ ଗୋଟେ ଅ ଏଠି ଆମର କହିବାକୁ ଗଲେ ଏଟା ଗୋଟେ ବଡ ପାର୍କ ଭଳିଆ।
ହାଁ।
ଏଠି ହୋଉଛି ସବୁ ଥେରାପି ସବୁ ଅଛି ଆଉ। ସବୁ ମାନେ ଯେତବଳେ ସବୁ ଫୁଟୁନଥିବ ଜିନିଷ ଅଣ୍ଟା ଫଣ୍ଟା ଫୁଟେଇବା ବେକ ଫୁଟେଇବା ସବୁ ମାନେ ଜାମ ହେଇକି ଥିବ।
ଆଚ୍ଛା।
ବଡି ତାକୁ ସିଏ ତାର ଅଛନ୍ତି ଡକ୍ଟର ମାନେ ସିଏ ଆମର ଯାଇକି ସେଇଠି ଯାଇକି ଲୋକମାନେ
ଆଚ୍ଛା ଫିଜିଓଥେରାପି ଟାଇପର। ଆଉ ସେଠି ମାନେ ଯାହା ଅକା ମ କା ଏମିତି ଆମର ହେଲା ଗୋଡ ହାତ କିମ୍ବା ଇଏ ଶିରା ଆଚ୍ଛା। ଏମିତି ହେଲେ ତାଙ୍କେ ମ ତାଙ୍କର କିଛିଟା ଦେଶୀ ଆୟୁର୍ବେଦିକ ଜିନିଷ ଦେଇକି
ହଁ।
ତାକୁ ଭଲ କରିବେ କିମ୍ବା ଲେଟରେ ଟିକେ ଭଲ ହବ। ଏମିତି ଯାହା ମୋ ବଡି ଷ୍ଟକ୍ଚ ଚର ନେଇକି ଆଉ।
ହଁ ନାଁ। ଆମର ଏକରେ ଜିମ୍ ବି ଅଛି ସବୁ ଅଛି ମଲ ବି ଗୋଟେ ଅଛି ବଡ ମହଲ।
ଅହଁ ତାହେଲେ ହେପଟେ ବୋହୁତ ତାପରେ ବଡ ଜାଗା ଟେ ତାହେଲେ ତମର ନାଇଁ କି?
ନା ଛୋଟ ଜାଗାଟା କିନ୍ତୁ ସବୁ ଅଛି ଏପଟେ। ବେଶୀ ବଡନୁହେଁ।
ନାଁ ମତେ ଏଟେ ଛୋଟ ଜାଗା ତ ସ୍କୁଲ ତ ଗୋଟିଏ ଅ ଛି ଯେ ସେ ସ୍କୁଲ ସପ୍ତମରେ ଟୋଟାଲି ଅଛି।
ହଁ।
ସପ୍ତମ ପରେ ତାପରେ ଆମ ଗାଁ ପାଖରେ ବେଲିକି ଯାହାହେଲେ ଗୋଟେ ଦି କିଲୋମିଟର ଦୂର ହେଇଯିବ। ସେଠିକି ଛୁଆ ସାଇକେଲରେ ଯିବେ। ତାପରେ ସେଠି ପଡାପଡି କରିବେ ପୁଣି କୋଚିଂ ବି ଏଠି ନାହିଁ ଆମର ମାନେ ଉଁ ଏତେ ଡେଭଲପ୍ ନାହିଁ ଆମର ଏପଟେ।
ହୁଁ।
ତ କୋଚିଂ ଫୋଚିଂ ବି ଧିରେ ମାନେ ଗଲେ ବହୁତ୍ ଦୂରକୁ ଯିବେ ଛୁଆ ପଢିବାକୁ। ତ ଆମେ ବି ତ ସେମିତି ଛୋଟବେଳେ ଯେତେବେଳେ ଛୋଟ ଥିଲୁ ତ ପଢି ଯାଉଥିଲୁ ବହୁତ୍ ଦୂରକୁ। ଦୁରକୁ ପଡିଗଲା ପରେ ବି ତାପରେ କୋଚିଂ ଫୋଚିଂ ଗଲେ ତାପରେ ହେତେବେଳେ ବି ଆମେ ସନ୍ଧ୍ୟାରେ ଯେତେବେଳେ ଯିବୁ ଟ୍ରଚ ମାନେ ଯୋଉ ଦଶ ବାରଟା ମେ ମେ ପିଲା ଯିବୁ ଉଁ ସନ୍ଧ୍ୟାବେଳୁ କ୍ଲାସ କରି
ହୁଁ।
ହେତେବେଳେ ବି ଯେତେବେଳୁ ଯିବୁ ହେଟି ଟ୍ରଚ ଫୋଯୋଗୁରେ ଧରିକି ଯିବେ। ମାନେ ପିଲା ସବୁ ତାଙ୍କ ନିଜ ନିଜ ଘରୁ ଟର୍ଚ ନେଇଥିବେ।
ହୁଁ।
ତ ଆଇଲା ବେଳୁ ସାତଟା ଖଣ୍ଡେ ହେଇଯିବ ତ ଟର୍ଚ୍ଚ ମାରି ମାରି ପିଲା ଆସିବେ ଆଉ କିଛିତ ଉପାୟ ନାହିଁ ତାପରେ ଅ ଦିନେ ଦିନେ ଟିଚର ବି ଆସିବେ ଛାଡିବାକୁ ମାନେ ଆମର ଜଙ୍ଗଲ ସାଇଡ ଟା ନା
ହୁଁ।
ତ ଏଠୁ ପିଲାଙ୍କୁ ଛାଡ଼ିବାକୁ ବି ଦିନେ ଦିନେ ଆସିବେ ସାରମାନେ।
ଆମର କିନ୍ତୁ ଏକର ବେରିକେଡ ସିଷ୍ଟମ ଅଛି ଜଙ୍ଗଲରେ।
ଆଛା ଆଛା।
ସବୁ ସାଇଡ ରେ ଦିଆହଇଛି ମାନେ ଲୁହାର ପଞ୍ଜୁରୀ ଆମର ଏକରେ ସବୁ ବାଘ ଫାଗ ବାହାରୁଛନ୍ତି। ବାଲୁ ସେ ଛୁଆ ମାନେ ଦେଇଦେଲେ
ଆଚ୍ଛା।
ମାନେ ଚାରିପଟ ବା ଜଙ୍ଗଲ ଚାରିପଟ ଦିଆଯାଇଛି ବାରିକେଡ ମାନେ ଯିଏ ସଫାରୀ କରିବା ଚାହୁଁଚି ଜଙ୍ଗଲ ଭିତରେ ଯିବାକୁ ଚାହୁଁଛି ବାଘ ବୁଘି ଦେଖିବାକୁ।
ଆଚ୍ଛା।
ହାତୀ ଫାତି ଦେଖିବାକୁ ତା ଚାରିପଟେ ସବୁ ଦିଆହେଇଛି ବେରିକେଡ ଆମର ଯୋଉ ବନ ବିଭାଗ ଅଛନ୍ତି ତାଙ୍କର ଥିବ ସ୍ପେଶଆଲ ଗୋଟେ ଗାଡି ସେଇଥିରେ ବସିକି ଟିକେଟ ସିଷ୍ଟମ କରିକିହିଁ ହଜାର ବାରଶହ ଟଙ୍କା ପଡିଛି ଟିକେଟ୍ ଟା ଗୋଟାକ।
ଆଛା ହୁଁ ହୁଁ।
ଚାରି ଜଣ ଯାଇପାରିବ ସେରା ଯିବେ ଭି ଭିତରକୁ ଭିତରକୁ ଯାଇକି ସବୁ ପଶୁ ପକ୍ଷୀଙ୍କୁ ଦେଖିବେ ଦେଖିଲା ପରେ ଦେଖିକି ଆସିବେ ଆଉ। ଆମର ସେଇ ତା ମଝିରେ ବି ଆମର ସବୁ ଲୋକ ଲୋକମାନେ ଚଳ ପ୍ରଚଳ କରନ୍ତି ଦୈନନ୍ଦିନ ଜୀବନ। ଯିବା ଆସିବା ସେଇଠୁ ଆମର ଆଉ କଣ
ଆଚ୍ଛା ହଉ ଭାଇ ଟିକେ ମୁଁ ରହୁଛି ଟିକେ କାମ ଅଛି
ହଉ ଆଛି